ଆରେ ଆମର ଆଜି ମାଛ ଧରୁଚୁ ମାଛ ଧରୁଚି ମୁଁ ବୁଝିଲୁ। ଏଇ କଁ କହିଲୁ ଯୋଉ ବର୍ଷ ର୍ଷା ହେଇଚି ଆମ ବିଲର ପ ବିଲ ଆଉ ପୋଖୋରୀ ଗୋଟେ ଲାଗିଚି ବୁଝିଲୁ। ସେ ବିଲରୁ ପାଣି କାଟିକି ପାଣି ଧୀରେ ଧୀରେ ପୋଖୋରୀକି ଯାଉଚି ଛି ଆଉ ସେ ପୋଖରୀରୁ ମାଛ ଉଠୁଚନ୍ତି ବୁଝିଲୁ କଉ ମାଛ ଆଉ ଶେଉଳ ମାଛ।
ହୁଁ।
ଆଉ ତୋ ପାଇଁ କଣ ମାଛ ନେବି କି ତଥାବି ଏବେ ଆମେ ଛଅ କିଲେ ମାଛ ମୁଁ ଧରିସାରିଲିଣି ତୋ ପାଇଁ ମାଛ ବି ନେବି?
ହଁ ଆଣିବୁ ଯଦି ଆଣିବୁ କୋଉ ମାଛ ହେରା ଯଦି ଆଣିବୁ।
ହଁ କୋଉ ମାଛ ଆଉ ଶେଉଳ ମାଛ।
ହୁଁ ହୁଁ।
ତୋ ପାଇଁ କୋଉ ମାଛ ନେବି କୋହୁନୁ?
ଉଁ ଆଉ କଉ ନେଇ ଆସିବୁ ମାଗୁର ନେଇ ଆସିବୁ ଆଉ।
ନା ମାଗୁର ମାଛ ଉଠିନାହାନ୍ତି କୋଉ ମାଛ ଆଉ ଶେଉଳ ମାଛ ଉଠିଚନ୍ତି।
ଉଁହୁଁ ଆଉ ଯାହା ଉଠିଥିବେ ଦେଖି ସବୁ ଥୁରୁ ଟିକେ ଟିକେ ଆଣିବୁ ଆଉ।
ହଁ।
ହୁଁ।
କାହିଁକିନା ଭଲ ମାଛ ନା କୋଉ ମାଛ ଆଉ ଶେଉଳ ମାଛ ଭଲ ମାଛ ନା ସେ କୋଉ ଶେଉଳ ମା ଛ କଣ ଏବେ ମିଳୁଚନ୍ତି କି ଏବେ ସବୁ ରୋହି ଭାକୁର ଏ ସବୁ ମାଛ କିନ୍ତୁ କଉ ମାଛ ଟେଷ୍ଟି ମାଛ କଉ ଆଉ ଶେଉଳ ମାଛ ଟେଷ୍ଟି।
ହୁଁ।
ଆଉ ମୁଁ ତାହେଲେ ତୋ ପାଇଁ କଉ ମାଛରୁ ଆଉ ଶେଉଳ ମାଛରୁ ଗୋଟ୍ ଟେ କେଜି ଲେଖା ନେଇଯିବି ନା କଣ କହୁଚୁ? ହଁ ଆଉ ତେବେ କଣ କରୁଚୁ କି?
ଏଇଠି ମୁଁ ପୋ ଲାଉ ପୋଡ ପିଠାଉ କରୁ କରୁଚୁ?
ଓହୋ ଲାଉ ପୋଡପିଠା କଣ?
ଲାଉରେ ହୁଏ ବା ଯୋଉ ପୋଡପିଠାଟା ନୁହଁ
ଓହୋ ହୋ ହୋ କେମିତି କଣ ହୁଏ ମୁଁ ତ ଆଜି ଶୁଣୁଚି ପ୍ରଥମେ ମୁଁ ଜାଣିନି ନା ଲାଉ ପୋଡ ପିଠା କଣ?
ଉଁ ସେଟା କଣ କହିଲୁ ଯେମିତି ପୋଡପିଠା ହୁଏ ସେମିତି କଣ ଲାଉ ଦିଆ ହୁଏ ଆଉ
ଓହୋ ମାନେ କେମିତି କଣ ତା ପ୍ରୋସେସ ଟା ଟିକେ କହିଲୁ
ଏ ଲାଉକୁ କଣ କରିବ ଫାଷ୍ଟ ତାକୁ ଇଏ କରିବ କସି ନାଉ
ହଁ ହଁ
ତା ଚୋପା ଛଡେଇକି ତାକୁ ସରୁ ସରୁ ସରୁ ପିସ୍ କାଟିବ
ଓହୋ ତାପରେ?
ତୋ ପବନ ଆବାଜ ଆଉଛି ତୁ କୋଉଠି ଅଛୁ?
ଏଇଠି ଟିକେ ପବନ ହଉଛି ନା କହ
ହଁ।
ଏଇଠି ବା ଆରେ ପବ ପବନ କଣ ହଉଛି କହିଲୁ ଏଠି ମା ମାଛ ଧରା ହଉଛି ନା ପୋଖରୀରୁ ପାଣିରୁ ମାଛ ଉଠୁଛନ୍ତି ବିଲକୁ
ହୁଁ ହୁଁ।
ହଁ ସେ ପବନ ର ଆବାଜ୍ ସେଥିପାଇଁ ଶୁଭୁଛି
ହଁ ହଁ।
ହଁ କହ କେବେ କେମିତି କଣ ଲାଉ ପୋଡ଼ା ହୁଏ ତ ବିଷୟରେ ଟିକେ କହିଲୁ ମୁଁ ଶୁଣିଲେ ପ୍ରଶ୍ନ କରିଲି କି ଲାଉ ପୋଡ଼ ପିଠା ହୁଏ ବୋଲି
ହଁ ତାପରେ କଣ ହବ ନା ତୁ ତ ଆଡେ ଯେମିତି ଚୁନାକୁ ଗ୍ରାଇଣ୍ଡିଙ୍ଗ୍ ଚୁନା ରୁ ପାଣି ପଶିବ
ହଁ ତାପରେ?
ସେ ଗ୍ରାଇଡିଙ୍ଗ୍ ହବ ଚ ଚୁନା ହବ ଚାଉଳ ଚାଉଳ ଚୁନା ହବ, ହଁ। ତାପରେ ଚୁଲିରେ ଗୋଟେ କୁଣ୍ଡିଆ କଡେଇ ବସେଇ ଦେଇକି
ହଁ।
ପାଣି ଦିଆହବ ପାଣିରେ ଆମର ଲାଉ ଆଗ ସି ସିଝିବ ଟିକେ ଯୋଉ ଛୋଟ ଛୋଟ ପିସ୍ କଟା ହେଇଥିବ ତାପରେ ନାଉ ସିଝିଲା ପରେ ହଁ କଣ ହବ ନା ଆମର ଇଏ କରିବୁ କଣ କହିଲୁ ସେଥିରେ ଚୁନା ଧୀରେ ଧୀରେ ପକେଇବୁ। ହଁ ପକେଇବୁ ତା ପରେ ମତେ ସେଇ ପାଣି ଫୁଟିଲା ବେଳେ ତମର ଚିନି ପଡିବ ଲୁଣ ଗୁଜୁରାତି ଆଉ ନଡିଆ କତା, ନଡିଆ କୋରା
ଓହୋଁ ହଁ।
ସବୁ ଦିଆ ହବ ଜେମତି ପୋଡ଼ ପିଠା ହୁଏ ସେମିତି ଏଥିରେ ଖାଲି ଲାଉଟେ ଏକ୍ସଟ୍ରା ପଡିବ ଆଉ ହଁ ତାପରେ ସେଇଠୁ ତାକୁ ତ କାଢିଲା ତାପରେ ଅ ଯୋଉ କଡ଼େଇ ରେ ଆଗ କଦଳୀ ପତ୍ର ଦେଇଦବ। ଟିକେ ଘିଅ ଟିକେ ଦେଇଦବ କାରଣ ଘିଅ ବାସ୍ନା ଟିକେ ହବ। ନେଇକି ତାକୁ ଜନ୍ତୁଣୀ କି ତା ଦେହରେ ରଖିଦବ ତାପରେ କଦଳୀପତ୍ର ଦେଇକି ସେଥିରେ ଯୋଉ ଘଷି ପାଉଁଶ ଆମର
ହଁ।
ଘଷି ଦେଇଦବ ନିଆଁ ଟିକେ ଲଗେଇଦବ ଘଷିରେ। ତାର ରାତି ଯାକ ପୋଡ଼ୁଥିବ ହଁ ସକାଳକୁ ଦେଖିଥିବ ସେ ପୋଡ଼ି ଯାଇଥିବ ହେଠୁ ପୋଡି଼ଲା ବେଳେ ସେଠୁ ଆଣିବ ସେଇଟା ଭାରି ସଫ୍ଟ ହୁଏ। ପୋଡ଼ ପିଠା ଟି ହେଲା ହଁ ଏଇଠି କରୁଚି ତୋ ସହିତ କଥା ହେଇକି।
ଓହୋ ଆରେ ମୁଁ ଶୁଣିଥିଲି କଣ କହିଲୁ ଖାଲି ପୋଡ଼ପିଠା ମୁଁ ଶୁଣିଥିଲି। ଲାଉ ପୋଡ଼ପିଠା ମୁଁ ଆଜି ପ୍ର ପ୍ରଥମେ ଶୁଣିଲି ଭଲ ଲାଗେ ଟେଷ୍ଟି ଲାଗେ ଲାଉ ପୋଡ଼ପିଠା?
ହଁ ହଁ ବହୁତ୍ ଟେଷ୍ଟି।
ଓହୋ କଉଠୁ ଶିଖିଲୁ କେମିତି ଏଇ ଲାଉ ପୋଡ଼ପିଠା ବନେଇବା?
ହୁଁ ଶିଖିଥିଲି ଏଇଠି ଆମ ଘର ପାଖରୁ ଜଣେ ଆ ଖୁଡ଼ୀ ହେବେ ତାଙ୍କଠୁ।
ଓହୋ। ଆଉ ଆଉ କଣ ଆଜି ରାତିରେ ରୋଷେଇ କଣ କରିବ? ରୁଟି ରୁଟି ନା ଭାତ?
ଏଇ ରୁଟି ହବ ଆଳୁ ପୋଟଳ କଷା ହବ ଆଉ।
ଆଉ କଣ?
ଆଉ ତୁ କଣ ଖାଇବୁ?
ଆମର ଆଜି କଣ ଭାତ ଆଉ ଅଣ୍ଡା ତରକାରୀ।
ଓହୋ ଆଉ କଣ କହୁଥିଲୁ ଫିଷ୍ଟ୍ କରିବୁ ବା।
ହଁ ନାଇଁ ଫି ହବ ଫିଷ୍ଟ୍ ହବ ଆମର ଘରେ ହେଇଛି ଭାତ ଅଣ୍ଡା ତରକାରୀ।
ଫିଷ୍ଟ୍ ର ଆଇଟମ କଣ?
ଫିଷ୍ଟ୍ ର ଆଇଟମ ହଉଛି ଭାତ ଚିକେନ୍ ବା। ଘରେ ଆମର ରୋଷେଇ ହେଇଛି ଭାତ ଅଣ୍ଡା ତ ତରକାରୀ ହେଇଛି ବୁଝିଲୁ?
ହୁଁ ହୁଁ।
ହଁ ଫିଷ୍ଟ୍ ସରୁ ସରୁ ଏଗାରଟା ବାଜିଯିବ। ଏଗାରଟା କି ସାଢେ ଏଗାରଟା ହେଇଯିବ ବୁଝିଲୁୁ କି।
ହୁଁ ହୁଁ କେତେ ପିଲା କରୁଛକି ଫିଷ୍ଟ୍?
ପିଲା ଦଶ ରୁ ବାର ଜଣ ପାଖାପାଖି ଠିକ୍ ରହୁଛି। ଦଶ ବାର ଜଣ ପିଲା। ହଁ ନାଇଁ ଫିଷ୍ଟ୍ ଷ୍ଟାର୍ଟ ହେଇନି ଆଉ ଟିକେ ପରେ ଫିଷ୍ଟ୍ ରୋଷେଇ ଷ୍ଟାର୍ଟ ହବ ଆଉ ଚିକେନ୍ ଆ ଆସିସାରିଲାଣି ବୁଝିଲୁ କି ଚିକେନ୍ ଆସି ସାରିଲାଣି। ଭାତ ବି ବସିଲାଣି। ଆଉ ଏମିତି ସଉଦା ହବ ପିଆଜ ହେରିକା ସବୁ ଆସିବ। ଆସିଲା ପରେ ଏଠି ଚିକେନ୍ ଷ୍ଟା ହବ ଆଉ ରୋଷେଇ ଆଉ
କଣ ଚିକେନ୍ ଏଇଠି ଗାଁ ରେ ମିଳିଲାନି କଉଠୁ ଆଣିଲ ଯାଇକି। ହୁଁ।
ଓ ଚିକେନ୍ ଗାଁରେ ମିଳି ବାହାରୁ କିଣିକି
ଆଚ୍ଛା ଆଚ୍ଛା। ହୁଁ।
ରହ ହଁ ଆଉ। ଏମୀତି ତାପରେ ଆଉ ଟିକେ ପରେ ଫିଷ୍ଟ ଆରମ୍ଭ ହେଇଯିବ ଆଉ ଭାତ ତ ବସି ସାରିଲାଣି। ମୁଁ ବି ମୁଁ ବି ଫିଷ୍ଟି ପାଖରେ ପହଞ୍ଚିନି। ବୁଝିଲୁ କି? ଆଉ ନାଇଁ ବେ ମୁଁ ଇଆଡେ ଘରେ ଥିଲି ଅଫିସ୍ ପାଖରେ ପହଞ୍ଚିନି ଫୀଷ୍ଟି ଷ୍ଟାର୍ ହେଇଯିବ ଆଉ ଟିକେ ପରେ।
। ହଁ ହେଇଚି କ ଅରୁଆ ନରଗିଶ ଚାଉଳ କରିଦେଲନି ଚିକେନକୁ ନରଗିସ ଚାଉଳ ବଢିଆ ଲାଗିବ।
ହଁ ନାଇଁ ଚାଉଳ କଣ କହିଲେ ଏଇ ଘରେଇ ଚାଉଳ ରୋଷେଇ ହେଇଛି ଘରୁ ଚାଉଳ ଆସିକି ରୋଷେଇ ହେଇଛି ତ।
ଉୁଁ ହୁଁ ହୁଁ ଉସୁୁନା।
ଉସୁନା ଚାଉଳ ରୋଷେଇ ହେଇଛି। ଆଉ ଉଷୁନା ଚାଉଳ ଉ। ଚିକେନ ହଉଛି ଆଉ ଯଦି କାକୁଡି ସାଲାଡ଼ ଯଦି ପିଲା କହିବେ ତାହେଲେ କାକୁଡି ସାଲାଡ଼ ହବ ନ ସେମତି ଭାତ ଚିକେନ ହବ ଆଉ।
ହୁଁ ହୁଁ ହୁଁ ଆଉ ସେ ଆଚାର ଟିକେ ନେଇ ଆସିବ ନହେଲେ ଭଲ ଲାଗିବ।
ହଁ ତାହେଲେ ଆଚାର ଟିକେ ନେଇଆସିବ ଭଲ କଥାଟେ କହିଲୁ। ଆଉ ପାମ୍ପଡ ଟିକେ ବି ନେଇ ଆସିବେ ଆଉ।
ହୁଁ।
ହଁ ପାମ୍ପଡ ଟିକେ ନେଇଆସିବେ ଆଚାର ଟିକେ ନେଇଆସିବେ ଆଉ।
ହୁଁ ଚିକେନ ସେଇଟ ଖାଲି ମାନେ ହେଟା ଭଲ ଲାଗିବନି ଚିକେନ ଭାତ ଟିକେ କିଛି।
ହଁ ହଁ ସେ ଆଚାର ପାମ୍ପ ଟି ନେଇ ଆସିବେ ଆଉ।
ହୁଁ।
ହଁ।
ହୁଁ।
ଆଉ? ତୋର ତ ଲାଉ ପୋଡ ପିଠା କରି ସାରିଲୁଣି ପନି ମାନେ ରେଡି କରିସାରିଲୁଣି? ପ୍ରସ୍ତୁତ ନା ହେଇନି କିଛି? ହୋଉ ହୋଉ ହଉ ଆଉ କଣ ଗୁଜୁରାତିରିକା ପଡେ ନା ଖାଲି ନ ଡିଆ ନା ଏମତି ଲାଉ ଇସୁବୁ, ଗୁଜୁରାତି ପଡେ?
ନମ ଗୁଜରାତି ତ ତାର ମେନେ ଗୁଜରାତି, ତେଜପତ୍ର।
ଓହୋ ଆଉ ତାହେଲେ ତ ବହୁତ ଟେଷ୍ଟି ଲାଗୁଥିବ ନା ଲାଉ ପୋଡ ପିଠା?
ହୁଁ ହୁଁ କାଜୁ କିସ୍ମିସ ଚାହିଁଲେ ଦେଇପାରିବ।
ଆଉ ତାଲତ ତ ବଢିଆ ଲାଗୁଥିବ ଲାଉ ପୋଡା ପିଠା।
ହୁଁ।
ହୁଁ ଆରେ ଆଜି ଜାଣିଚୁ ବର୍ଷା ବହୁତ ଜୋର ଆଜି ହେଇଛି ରେ।
ହଁ ପ୍ରବଳ ବର୍ଷା ଆଜି।
ପ୍ରବଳ ବଚା ଲଘୁଚାପ ହେଇଛି କାଳେ?
ହୁଁ ସ୍କୁଲ ଫୁଲ ଯିବାକୁ ଛୁଆ ଯୋଉ ହଇରାଣ ହଉଛନ୍ତି।
ହଁ।
ଆଡେ ଫେର ଚାଷୀ ମାନେ ହଇରାଣ ସବୁ ଆଡୁ ହଇରାଣ କରୁଛି ବର୍ଷା।
ହଁ ବା ଧାନ ଚାଷ ବି ବହୁତ ପ୍ରୋବ୍ଲେମ। ଆଉ ବିଲରେ ସବୁ ପାଣି ବହୁତ ହେଇଗଲାଣି ନା ପାଣି ଅଳ୍ପ ଥିଲେ ବିହନ ସବୁ ପଡିକି ଆମର ତଳି ପ ହୁଏ। ତଳି ହେଇକି ପୁଣି ତଳି ରୁଆଁ ହୁଏ ତଳି ଉପଡ଼ା ହେଇକି।
ହୁଁ ତାପରେ ଏମାନେ କଣ କିଣିକି ଆଣୁଛନ୍ତି, ଆଗରୁ ବିହନ ଘରେ କରୁଥିଲେ ଏବେ ସବୁ କିଣିକି ଆଣୁଛନ୍ତି ସୋସାଇତିରୁ। ।
ହଁ ଏବେ ତ ସୋସାଇଟି ରୁ କିଣା ହେଇକି ଆସୁଛି ଭାରି
ହୁଁ।
ଆଉ ଏ ସବୁ କଥା ଆଉ ଏ ତ ଚାଷ ବାସ କେମିତି କଣ ହବ ସବୁ ଚିନ୍ତାରେ ସମସ୍ତେ ଟେନସନରେ।
ହୁଁ ଉଁ।
ହଁ।
ଏ ବର୍ଷା ଟା ଜଦି କମିଯାଆନ୍ତା ଭଲ ହଅନ୍ତା।
ହଁ ବର୍ଷାଟା କମିଯାନ୍ତା ତା ଭଲ ହୁଅନ୍ତା ବର୍ଷା ତ କମୁନି ଆଉ।
ଉଁ ହୁଁ।
ହଁଅଂ।
ଆଉ ତମଠୁ ଯୋଉ ପିଲାଟା କହୁଥିଲା କାମ କରିବ ବୋଲି ଗୁଡୁ ନା କଣ।
ହଁ।
ଆଉ ସିଏ ତାକୁ। କହିଦବୁ ନହେଲେ କରିଦବ ଜଏନ କରିଦବ ମୁଁ ଦେଖିଆ ଗୋଟେ ଆପ୍ଲିକେସନ ପଠଉଚି। ହେଟାକୁ ଫିଲପ। କରିକି ପଠେଇଦବ ଆଉ ପଠେଇଦେଲେ ସେ ଆମ ସାର୍ ଟିକେ ଆପୃଭ କରିଦେଲେ ହେଇଯିବ ଆଉ।
ହଉ ତାହେଲେ ଠିକ ଅଛି ଆଉ।
ହ ତାକୁ କହିଦବୁ ତା ସବୁ ଵୟୋଡ଼ାଟା ହେରା ସବୁ ଦେଇଦବ ଆଉ।
ହଁ ହଁ। ଅହୋ। ଏମିତି କଥା ନା କଣ। ହଁ ଆଉ।
ଆଉ ତୋ ଫିଷ୍ଟ ଷ୍ଟାଟ ହେଲାଣିି ବୋଧେ।
ଫିଷ୍ଟ ଷ୍ଟା ଷ୍ଟାଟ ହେଲାଣି ତ ସେ ଭାତ ବସିଛି ଆଉ ଚିକେନ ଟାଷ୍ଟାଟ ହେଇନି। ଚିକେନଟା ରୋଷେଇ ଆରମ୍ଭ ହବ ଆଉ।
ରୋଷେଇ କିଏ କରିବ।
ରୋଷେଇ ରିଣ୍ଟୁ ର ଭାଇ ଜଣେ ଅଛି ପାପଲ ରିଣ୍ଟୁ ଭାଇ। ସେଇ ରିଣ୍ଟୁର ଭାଇ ରୋଷେଇ କରିବ ଆଉ।
ହୁଁ ହୁଁ ହୁଁ ହୋ ସେ ବୋଧେ ଭଲ ରଷେଇଆ ନା?
ସେ ବଢ଼ିଆ ରୋଷେଇ କରେ।
ହୁଁ ହୁଁ
ହଁଅଂ।
ଆଉ ଯିଏ ଥରେ ବିରିୟାନୀ କରିଥିଲା କି?
ହଁ ହଁ ହଁ ହଁ ସେଇ ରୋଷଇ କରିବା। ସେ ଭଲ ଅଛି। ଚିକେନ ହଉ କି ବିରିୟାନୀ ହଉ ଭଲ ରୋଷେଇ କରେ।
ଉଁ ହୁଁ। ହଁ ବର୍ଷା ନ ହଉ ତମ ଫିଷ୍ଟି ବେଳକୁ ନହେଲେ ଯିବ ସବୁ ପାଣି ପଶିଯିବ।
ଆରେ ବର୍ଷା ହେଲେ ତ ସରିଲା ଆଉ ଫିଷ୍ଟ ବନ୍ଦ ଆଉ।
ଉଁ।
ନାଇଁ ଏବେ ତ ବର୍ଷା ଛାଡି ଯାଇ ଛି ବୁଝିଲୁ କି? ଠିକ ସେପଟେ ଷ୍ଟାର୍ଟ ହଉଛି ମୁଁ ଏପଟେ ଆସି ଆମ ପୋଖରୀ ପାଖରେ ଏପଟେ କଣ କହିଲୁ ପାଣି ଟା କଟା ହେଇଚି। ସେ ବିଲରୁ ପୋଖରୀ କି ପୋଖରୀରୁ ମାଛ ଉଠୁଛନ୍ତି।
ଓହୋ।
ହଁ ବା ଆଉ ଏମିତି ସବୁ କଥା ଆଉ।
ହୁଁ।
ଯାଉଛି ମୁଁ ଯିବି ବୁଝିଲୁକି ଷ୍ଟାଟ ହେବ ମାନେ ଚିକେନ ଟା ଷ୍ଟା ଷ୍ଟାଟ ହେବନା।
ହୁଁ ଯୋଗାଡିଆ ସବୁ କିଏ ରହିବେ?
ଯୋଗାଡିଆ ପିଲା ସବୁ ଅଛନ୍ତି ପାଖରେ ତ
ହୁଁ ହୁଁ ହୁଁ ହଁ ତୁ ଯାଉନ ଟିକେ ହେ କରିଦବୁ ଜଲ୍ଦି ସରିଯିବ ଫିଷ୍ଟ ଟା।
ହଁ ମୁଁ ତ ଜିତି ଅ ହେଲ୍ପ କରିବି ଭାତ ତ ସରିଯିବଣି। ରୋଷେଇ କା କେତେବେଳରୁ ଭାତ ବସିଲାନି ଏଇ ଚିକେନ୍ ତ କେନ ଦିନ ରୋଷେଇ ଟା ଆରମ୍ଭ ହବ ଆଉ।
ହୁଁ ସମସ୍ତେ ମିଶେଇି କରିଦେଲେ ଜଲ୍ଦି ସରିଯିବ।
ହଁ ହଉ। ତାହେଲେ ମୁଁ ଯାଉଛି ଯିବି ଏବେ ପାଖକୁ ଆଉ ଚିକେନ ରୋଷେଇ ଟା ଆରମ୍ଭ ହବ ତ।
ହୁଁ ଜଲ୍ଦି ଆଉ ଲେଟ୍ ନାଇଟ୍ କାଇଁ କରିବ?
ହଁ ହଁ ହଁ ହଉ ତାହେଲେ ତୁ ଲାଉ ପୋଡ ପିଠା ବନେଇଦେ ତାପରେ ରୋଷେଇ କରିବୁ ନା। ଭାତ କି ରୁଟି ରୁଟି ବନେଇବୁ ନା ହଉ ମୁଁ ତାହେଲେ ରଖୁଛି ଫୋନ ଆଁ।